ହ୍ୟାଲୋ ହଁ ନମସ୍କାର ମାଡାମ୍ ନମସ୍କାର ମାଡାମ୍ ନମସ୍କାର ଆଉ କେମିତି ଅଛନ୍ତି? ମୁଁ ବହୁତ ଭଲ ଅଛି।
ଆଜ୍ଞା ଅ ହଁ ମୁଁ ବି ବହୁତ୍ ଭଲ ଅଛି।
ହୁଁ ହୁଁ ଆଉ କଣ କରୁଛନ୍ତି।
ଆ ଏଇଠି ଟିକେ ବସିକି ଆପଣଙ୍କ ପୂର୍ବରୁ ଜଣଙ୍କ ସାଙ୍ଗେ କଥା ହଉଥିଲି ତ ସେ କିଛିଟା ବ୍ୟାକରଣ ମତେ ପଚାରିଲି ତାଙ୍କୁ ସେଇ ବୁକ୍ ଟିକେ ପଢିକି କହୁଥିଲି ଆଉ।
ଆଜ୍ଞା ଆଉ ପାଠ ପଢା ଚାଲିଛି ଆପଣଙ୍କର ବା
ଆଜ୍ଞା ଆଜ୍ଞା ମୁଁ ଏବେ ବି ପାଠ ପଢୁଛି ମୋର ପ୍ଲସ ଥ୍ରୀ କଣ୍ଟିନ୍ୟୁ ଚାଲିଛି।
ଆଚ୍ଛା ଆଚ୍ଛା ଏବେ କଉ ଇଏରେ ଚାଲିଛି ଆପଣଙ୍କର।
ମୋର ଅ ପ୍ଲସ ଥ୍ରୀ ଫାଇନାଲ ଇୟର ହେଲା।
ଆଚ୍ଛା ଆଚ୍ଛା କଣ ନେଇଛନ୍ତି ଆପଣ ସବଜେକ୍ଟ?
ମୁଁ ଓଡିଆ ନେଇଛି ଆଜ୍ଞା
ମାନେ ଆର୍ଟସ୍ ନେଇଛନ୍ତି।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା ବହୁତ ଭଲ ଆଉ ସବୁ ଘର ଘରେ କେମିତି ଅଛନ୍ତି ଆପଣଙ୍କର?
ଘରେ ହଁ ଠିକ୍ ଠାକ୍ ସମସ୍ତେ ଭଲ ଅଛନ୍ତି।
ବାପା ମା ଭାଇ ଭଉଣୀ ସମସ୍ତେ ଭଲ ଅଛନ୍ତି। ବାପା ମା ଭାଇ ଭଉଣୀ ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
ଆଜ୍ଞା।
ଠିକ ଅଛି ଆ ପରିବାର ମୁଁ କହୁଥିଲି ଆପଣ ଯେହେତୁ ପରିବାର ଲୋକଙ୍କ କଥା ପଚ ଚାଲେଣି ତେନୁ ମୁଁ ଟିକେ ଆପଣଙ୍କୁ ପରିବାର ବିଷୟରେ ହିଁ କହିବି କିଛିଟା ଆପଣଙ୍କଠୁ ବାଇକ୍ ନେବି ଆଚ୍ଛା ଆ ଆପଣଙ୍କୁ ଆପଣ ବର୍ତ୍ତମାନ ଯୌଥ ପରିବାରରେ ଅଛନ୍ତି। ନା ଏକକ ପରିବାର ଅଛନ୍ତି।
ନାଇଁ ବା ମୁଁ ତ ପୁରା ଚଉନ୍ଧ ପରିବାରରେ ଅଛି। ଆମଙ୍କ ବଡ ପରିବାର ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଲାଗେ।
ହ ଅ ମୁଁ ଏବେ ଆପଣଙ୍କ ପୂର୍ବରୁ ଦି ତିନି ଦିନ ପୂର୍ବରୁ ଜଣଙ୍କ ସହ କଥା ହଉଥିଲି ମୋର ଜଣେ ସାଙ୍ଗଙ୍କ ସହ ସେ ମତେ କହିଲେ ତାଙ୍କୁ ଯୌଥ ପରିବାର ପସନ୍ଦ ନୁହେଁ ଏକକ ପରିବାର ପସନ୍ଦ। କହିପାରିବି ତାର ରିଜ କାହିଁକି ସେ ଏମିତି ମତେ କହିଲ ମୁଁ ତାଙ୍କୁ ଆଉ ରିଜନଟା ପଚାରି ପାରିଲିିନି।
ସିଏ ସିଏ ବୋଧେ ସାନରୁ ସେଇ ମ ସେମିତି ମାନେ ଜାଗାରୁ ବାହାରିଛନ୍ତି ନ୍ତି ନହେଲେ ସେଇ ଜାଗାରୁ ରହିଛନ୍ତି ଅଥବା ସେମାନଙ୍କର ଗୋଟିଏ ହୁଏ କି ମାନେ ସାନ ପରିବାର ହିଁ ଭଲ ପରିବାର ସୁଖୀ ପରିବାର ସେଇଟା ସତ କଥା। କି ବଡ଼ ପରିବାରରେ ଆପ ଆପଣଙ୍କର ମାନେ ବହୁତ କି ଥାଆନ୍ତି ଯେମତି କକା, କାକି, ଖୁଡ଼ା, ଖୁ ଏ ଭାଇ ଭଉଣୀ ତାଙ୍କର ପରିବାର ଭାଉଜ ହେଲା ସମସ୍ତେ ବହୁତ କେହି ଥାନ୍ତି। ତ ସମସ୍ତେ ମାନେ ସେଇ ଜିନିଷ ଟା ନା ବୁଝି ପାରନ୍ତିନି ମାନେ ଗୋଟେ ଥାଏ କି ପ୍ରାଇଭସି ଜିନିଷ ବି ଥାଏ ଯେମିତି କିି ମତେ ଟିକେ ଅ ଦରକାର ଅଛି ଟିକେ ପ୍ରାଇବେସି ଦରକାର ଅଛି ତ ସେଇ ଜିନିଷ ଟା ମିଳିପାରେନି ବହୁତ ଜଣଙ୍କୁ। ପୁଅ ହେଲା ଝିଅ ହେଲା ଯାହାକୁ ବି ତ ଆମର ଏବେ ତ ଯେମତି ଚାଲିଛି ଏହି ଯୁଗ ଟା ତ ସେମିତି ଆମର ଛୁଆ ପିଲା ବି ସେମିତି ଅଛନ୍ତି କି ନାଇଁ ଆମକୁ ଟିକେ ତ ଆମକୁ ପ୍ରାଇଭେସି ଦରକାର। ନା ନା ମାନେ କଥାବାର୍ତ୍ତା ତା ସାଙ୍ଗସାଥି ମାନେ ଏପଟେ ସେପଟେ ଯିବା ବି ବୁଲାବୁଲି ବି ପାଠ ପଢ଼ାର ବି ସବୁ ଜିନିଷର ତ ଟି ଯେହେତୁ ଟିକେ ମାନେ ଗୋଟେ ପରିବାର ତାର ଟିକେ ମାନେ ଅଲଗା ଥାଏ ଯେମିତି ମା ନିଜର କାମ କରୁଛି ବାପା ନିଜର କାମ କରୁଛନ୍ତି। ଭାଇ ଅଛନ୍ତି ତ ଭାଇ ନିଜର କାମ କରୁଛି। ମୁଁ ଏକୁଟିଆ। ତ ମତେ ସେଇ ଜିନିଷ ଟା ମିଳୁଛି ମାନେ ଭାଇଠୁ ବି ଟିକେ ଟିକେ ହେଲ୍ପ ମିଳିଯାଉଛି ମାଆଙ୍କଠୁ ବି, ବାପାଙ୍କଠୁ ବି। ତ ଗୋଟେ ସେଇ ପରିବାର ଟା ସୁଖୀ ପରିବାର ହେଲା। ଆଉ ଜଣେ ଜଣ ର ଯେମତି ମୁଁ କହିଲି ଏବେ ମାନେ ବଡ ଫାମିଲି ଯେମିତି ସୁବିଧା ମିଳେନି ବହୁତ କିଛି ର ମାନେ ରୋକ ଟୋକ ହେଇଯାଏ ନହେଲେ କୁଆଡେ ଯାଉଛୁ କଣ ଯାଉଛୁ କଣ ପିନ୍ଧୁଛୁ? କ ଖାଉଛୁ ବଡ ପରିବାରରେ ବହୁତ କି ଏମିତି କହନ୍ତି ବି ଆଉ କହନ୍ତି ନାହିଁ ବି।
ଟିକେ ରୁହନ୍ତୁ। ଏଇି ସାତରେ ପାଞ୍ଚ ମିନଟ ହଁ ଆଜ୍ଞା ମ୍ୟାମ କୁହନ୍ତୁ।
ତ ସେଇ ଜିନିଷ ହେଇଗଲା ହଁ ଆଉ ମୁଁ ଆସିଛି ବଡ ପରିବାରରୁ ହେଲା ଆମର ସୋମାରେ ଆ ରୁହି ମାନେ ମୋ ବାପା, ମା, ମୋ ଆ ଅଜା, ଆଇ ମାନେ ଜେଜେ ବାପା, ଜେଜେ ମା ଆଉ ମୋର କାକା କାକି ସମସ୍ତେ ମାନେ ସାଙ୍ଗରେ ଆମେ ଗୋଟେ ଜଏଣ୍ଟ ଫ୍ୟାମିଲିରେ ରହୁଥିଲୁ ତ ମତେ ସେଇ ଜଣେ ଭଲ ଲାଗେ ଯେମତି କି ମୁ ଘରେ କିଛି ମାନେ ବୋ ମାନେ କିଛି ଖାଇବା କୁ ମାନେ ଭଲ ଜିନିଷ ମାନେ ରେଡି ହେଇନି ଆଜି, ହେଲା କିଛି ବି ଜ ମୁଁ ମାନେ ଗୋଟେ ଏକ୍ଜାମ୍ପଲ ଦଉଛି, ହଁ ତ ମୁଁ ପଚାରିବି କାକି ଆପଣ କିଛି ବନେଇଛନ୍ତି କି? କିଛି ଖାଇବାର,? କି କିଛି ଇଏ ର, କି କିଛି ଯାହାବି। କାକି କହିଲେ ହଁ ମୁଁ ବନେଇଛି, ମତେ ଟିକେ ଦେବେ ନା ମୁଁ ଖାଇବି। ତ ସେଇ ଜିନିଷ ତ ଆମର ମାନେ, ଆରମ୍ଭରୁ ହେ ଥିଲା ତ ମତେ ସେଇ ଜିନିଷ ଟା ଭଲ ଲାଗେ କି ଯଦି ମୋ ମୋ ମା କିଛି ମାନେ ଏମିତି ଭଲ ଜଣେସ ବନେଇ ନାହାନ୍ତି। ତ ମୁଁ ମୋ କାକିଙ୍କୁ କହିବି, ଆମ କାକି ପଢିଛନ୍ତି। ତ ମୁଁ ତାଙ୍କୁ ବି ହେଲ୍ପ ମାଗେ, ଯେମତି କକା ମତେ ଏଇ ସବଜେକ୍ଟ ଟା ଆସୁନି ଟିକେ ମତେ ଟିକେ ହେଲ୍ପ କରିଦେଲେ ନା ତ କକା ଆସିକି କରି ଦଉଛନ୍ତି। କି ହଁ ଆସୁନୁ! ଦେଖା କୋଉଟା କେମିତି କଣ, ମତେ କାହିଁ ଯିବାର ଅଛି। ଯେମିତି କି ମୋ ଭାଇ ନାହାଁନ୍ତି ଘରେ, କି ମୋ ବାପା ନାହାଁନ୍ତି ଘରେ। କକା ଆସିଲେ ଟିକେ ମତେ ଛାଡି ଦିଅନ୍ତୁ ଏପଟେ। ଗୋଟେ ହେଇଯାଉଛି ନା, ସହାୟକ ହେଇଯାଉଛି ନା ଆମର। ତ ସେଇ ଜିନିଷ ତ, ମୁଁ, ହଁ, ମୁଁ ସେଇ ଜିଣିଷ ଟା ପାଇଛି ମୋ ପରିବାରରୁ। ତ ମତେ ସେମିତି ପରିବାର ହିଁ, ଭଲ ଲାଗେ। ଆଉ ମୁଁ କେହି ନଥିବେ, ମୋ ଭାଇ ଏପଟେ ବ୍ୟସ୍ତ। ମୋ ବାପା ବ୍ୟସ୍ତ, ମୋ ମାଁ ବ୍ୟସ୍ତ, ମୁଁ ଏକୁଟିଆ ମତେ କୁଆଡେ ଯିବାର ଅଛି। ହ କି ମତେ କିଛି ଘିଣେଇିବାର ଅଛି। ମୁଁ ଯିବି କିମିତି? ସେଇ ଓଲା ଉବେର ବୁକ୍ କରିବି, ନହେଲେ ମୋ ସା ସାଙ୍ଗକୁ ଡାକିବି। ସେଇ ଜିଣିଷଟା ତ ସେଇ ଜିନିଷଟା ଭଲ ଲାଗ୍ ଏମି ଯେତେ, ଆପଣ ମାନେ ଦେଖିବେ ବହୁତ ଲୋକ ଏକ୍ ଏକୁଟିବା ପାଇଁ, ବହୁତ ସୁଖ ପାଆନ୍ତି। କିନ୍ତୁ ଫ୍ୟା ମାନେ ପରିବାରର ଯେଉ ସୁଖଟା ଅଚି ନା, ସେଇଟା ଅନ୍ୟ କୌଣସି ଜିଣିଷରେ ଆପଣ ପାଇବେନି। ଆପଣଙ୍କ ଭଉଣୀ ଅଛି। ଆପଣଙ୍କ ମନ କଥା, ଯଦି ଆପଣଙ୍କ ସାଙ୍ଗ ସାଙ୍ଗରେ କଥା ହଉଛି। ଆଜିକାଲି ସାଙ୍ଗ ପିଲା ବି ସବୁ ମାନେ କଣ କହିବି? ଜଣେ ଜଣେ ଥାଆନ୍ତି କି ହଁ, ବିଶ୍ଵାସଘାତି ହେଲା। ଆପଣ ପୁଅ ପୁଅ ସାଙ୍ଗ ତ, ଝିଅ ସାଙ୍ଗ ତ ବିଶ୍ବାସ ଘାତି ପାଇବେ ହିଁ। ଆପଣଙ୍କ ଝିଅ ସାଙ୍ଗ ଯେମ୍ ତି ଅଛି ହେଲା, ବିଶ୍ଵାସ ଘାତି ହେଇଛି ବି। ମୋ ସାଙ୍ଗରେ ହେଇଛି ସେଥିପାଇଁ ମୁଁ, ମାନେ ଅନୁଭବ ଟା ଆପଣଙ୍କୁ ବତଉଛି, ତ ମୁଁ କଣ କହେ? ମୋ ଭଉଣୀ ହଁ ହଁ, ତ ମୁଁ ମୋ ଭଉଣୀ ସେ ସାଙ୍ଗରେ ସେୟାର କରୁଛି। କି ହଁ, ଭଉଣୀ ଏମତି ଏମତି କଥା ଅଛି। ଚାଲ ନା ଏପଟେ ଯିବା, ଚାଲ ନା ସେପଟେ ଯିବା। ତ ଆମର ଗୋଟେ ହଉଛି ନା, ମାନେ ସବୁ କିଛି ଭଲ କଥାବାର୍ତ୍ତା ଇଏ ସେ ତ, ସେଇ ଜିଣିଷ ଟା ଭଲ ଲାଗେ, ବୁଝିଲେ! ଆପଣଙ୍କୁ କେମିତି ଫ୍ୟାମିଲି ଭଲ ଲାଗେ? ମୁଁ ତ ମୁଁ
ହଁ, ଆମର ହଁ, ନିହାତି ଆ ଦେଖନ୍ତୁ ଆମର ବି ଜଏଣ୍ଟ ଫ୍ୟାମିଲି ଥିଲା, ହେଲେ ଆପଣ ଜାଣିଥିବେ ଆଜି କାଲି ଆ ମଣିଷଙ୍କଠୁ, ଲୋକ ଧନକୁ ଭଲ ପାଇଲେଣି। ବୁଝିପାରିଲେ ତ! ତେଣୁ ତେଣୁ ଆମେ ଯଦି ଯଦି ଆ ଭଲ ପାଇବାଟା ଦି ପକ୍ଷରୁ ହେଲା। ତେ-ତେବେ ସେ ଯୌଥ ପରିବାର ହେଉ କି, ଏକକ ପରିବାର ହେଉ ସେ ଚାଲିବ। କିନ୍ତୁ ଯେ ତି, ଯୌଥ ପରିବାରରେ ଆପଣ ଜଣ ଆ ଆଉ ଜଣଙ୍କୁ ସେ ଦାଦାଙ୍କୁ ହଉ କି ଜେଜିଙ୍କୁ ହଉ, ଏଫର୍ ତ ଦଉଥି କିନ୍ତୁ, ସେମାନେ ଆପଣଙ୍କ ପାଇଁ କେବଳ ପଇସା ହି ଆପଣଙ୍କ କନେକ୍ସନ ରଖିଥିବେ, କଥାବାର୍ତ୍ତା ରଖୁଥୀ, ସମ୍ପର୍କ ରଖୁଥିବେ, ତା, ହେଲେ ସମ୍ପର୍କଟା କେତେ ଦିନ ତିଷ୍ଠିବ? ହଁ
ଆଜ୍ଞା।
ତେଣୁ ଅ ମତେ ଯଦି ଯୌଥ ପରିବାର ଭଲ ଲାଗିବ। କହିବି କିନ୍ ମୁଁ ରହୁଛି ଏକକ ପରିବାରରେ, ଆମର ଯୌଥ ପରିବାର ଥିଲେ ବି ବର୍ତ୍ତମାନ ଆ ସେମାନେ ତାଙ୍କ ଅ-ଅ ମାନେ ସୁବିଧାରେ ସେମାନେ ଅଛନ୍ତି ଆଉ, ଆଜ୍ଞା ଆଜ୍ଞା ଆଜ୍ଞା। ଯେହେତୁ ସେମାନଙ୍କର, ଆଜ୍ଞା ଆଜ୍ଞା। ଯେହେତୁ ସେମାନଙ୍କର ଯୋଉ ଆଶା ଟା ଆମେମାନେ ପୂରଣ କରିପାରିଲୁଣି, ତେଣୁ ସେମାନେ ସେମାନଙ୍କ ବାଟ୍ ଦେଖିଲେ ଆଉ ଆମେ ଯେହେତୁ ତାଙ୍କ ସହ ସମକ କ୍ଷ ହେଇପାରିଲୁଣି ତେଣୁ ଆମେ ବି ଆମ ମାନେ ସାଇଡ ନେଇ ଯାଇଚୁ ଦୂରେଇ ଯାଇଚୁ।
ହଁ ହଁ ଦୂରେଇ ଯାଇଚନ୍ତି ନାଇଁ ସେଇଟା ଭଲ କଥା। ଆଉ ସେଟା ଆଜିିକାଲି ସେମିତି ଚାଲିଚି ବି କି ମାନେ ମୋ ପରିବାରକୁ ମୁଁ ଦେଖୁଚି ତମ ପରିବାରକୁ ତମେ ଦେଖ। ହଉ ନା ସେଇ ଜିନିଷ ସେଟା ଏବେ ଚାଲିଚି ବି ଆଜ୍ଞା। ଆଉ ଧନ ସମ୍ପତ୍ତି କାହାକୁ ଦର କାର ନାଇଁ ମ୍ୟାଡ଼ାମ୍ ସମସ୍ତଙ୍କୁ ଆପଣଙ୍କୁ ବି ଦରକାର ମତେ ବି ଦରକାର। ହଁ ନା? କିନ୍ତୁ ଯୋଉମାନେ ଆମର ଯୋଉ ଘନିଷ୍ଠତା ରି ମାନେ ଆମର ଯୋଉ ସମ୍ପର୍କଟା ଅଛି ନା ସେଇ ଜିନିଷ ଟା ନ ଭାଙ୍ଗିକି ଆପଣ କଥାବାର୍ତ୍ତା ହେଇକିନା ବି ଆପଣ ଯଦି ଆପଣ ମାନେ ଦୂରେଇ ଯାଉଚନ୍ତି ନା ତ ସେଠାରେ ଆମର ମାନେ କଣ କହିବି ପରିବାରର ଯୋଉ ଆମର ମାନେ ରିସ୍ତାଟା ଅଛି ସେଟା ଖରାପ ହବନି ସମ୍ପର୍କ ଟା ଯେମିତି ଇଏ କି ହଁ ଭାଇ ଆସନ୍ତୁ ଆଜି ଆମ ଘରେ ପର ମାନେ ଖାଇବା ସାଙ୍ଗରେ ମିଶିକିନା। ସେ ଜିନିଷ ଟା ଭଲ ହବ ହଁନା ମୋର ବି ସେମିତି ଅଛି।
ଆ ଆପଣ ଦେଖିଥିବେ ବହୁତ ଜାଗାରେ ବଡ ମାନଙ୍କ ଭୁଲ ପାଇଁ ସାନ ମାନ ସଫର ହୁଅନ୍ତି। ତେଣୁ ଯୌଥ ପରିବାରରେ ଯୌଥ ପରିବାରରେ ସେଇଆ ହୁଏ ଯେତେବେଳେ ଜେଜେ ହୁଅନ୍ତୁ କି ଦାଦା ହୁଅନ୍ତୁ ବାପା ହୁଅନ୍ତୁ ଯେ ପରସ୍ପର ଭିତରେ ଲଢ଼େଇ ଲାଗନ୍ତି ବାରମ୍ବାର ଘରେ ଆମ ଛୋଟ ପିଲାମାନଙ୍କର ମେଣ୍ଟାଲି କଣ୍ଡି ହାରାସ ସେମାନେ ମେଣ୍ଟାଲି ହାରାସ ହୁଅନ୍ତି ପାଠପଢା ତାଙ୍କଙର କ୍ଷତି ହୁଏ। ସେମାନେ ଜେଜେ ବାପା ଅନ୍ୟ ଜେଜେ ବାପା ଜେଜେବାଙ୍କ ଠୁ ଦେଖନ୍ତି ପିଲାମାନେ କିପରି ଭଲ ପାଇବା ପାଉଛନ୍ତି କି ନ୍ତୁ ସେଇ ଘରର ପିଲାମାନେ ପାଇପାରନ୍ତିନି କି ଅନ୍ୟ ପିଲାମାନେ ଦେଖ ଖନ୍ତି ଦାଦା କି ବାପା କେମିତି କଥା ହଉଚନ୍ତି। ଗୋଟେ କାମ ଗୋଟେ ବାହାଘର ହଉ କି ଯେକୌଣସି ଗୋଟେ ପର୍ବପର୍ବାଣୀ ହଉ ଅ ମିଶିକି ପାଳନ କରୁଛନ୍ତି କିନ୍ତୁ ସେଇଟା ଯ ପାଳନ କରିପାରୁିନାହାନ୍ତି। ଯୋଉମାନେ ପ୍ରଥମରୁ ଏକକ ପରିବାରରେ ରହିଛନ୍ତି ସେମାନଙ୍କ କଥା ଅଲଗା ଯୋଉମାନେ ଚଉଥ ପରିବାରରେ ଥାଇକି ପରବର୍ତ୍ତୀ ମୁହୂର୍ତ୍ତରେ ଅଲଗ ହେଇଚନ୍ତି ସେମାନଙ୍କ ପରିସ୍ଥିତି ଅଲଗା। ତେଣୁ ସେଇଟା ବି ସେୀଠ ସେଇଟା ଟିକେ ବେଶୀ ଅହ ଆଘାତ ଦିଏ ଯେତେବେଳେ ସବୁ ଜିନିଷ ଘଟେ। ଅ ମୁଁ ପଚାରିବି ମ୍ୟାମ ଆପଣଙ୍କୁ ଯେମିତି ମୋର ସେ ସାଙ୍ଗ ଟା କହିଲା ଯେ ଅଇଥରିବାରରେ ମା ଥାଆନ୍ତି ବା ଖୁଡି ଥାନ୍ତି ଅ ନିଜ ମା ଥାଆନ୍ତି ଜେଜେମା ଥାଆନ୍ତି। ସେମାନେ ସବୁ ସମସ୍ତେ ଏତେ ଗୁଡେ ଲୋକ ଯେହେତୁ ଖାଆନ୍ତି ତେଣୁ ଅ ବହୁତ ପ୍ରକାର ମାନେ କାମ ଟିକେ ସେ ଦଥ ପରିବାରେ ଅଧିକ ଥାଏ। ତେଣୁ କାମ ଜଣଙ୍କ ଉପରେ ପ୍ରେସର ପଡେ। ତେଣୁ ସେ କହଲେ ଯେ ଯୌଥ ପରିବା ସେଥିପାଇଁ ଭଲ ନୁହେଁ। ଏଇଟା କଣ ଠିକ ଯେ କାମ ପଡିବା ଯୋଗୁଁ ଯୌଥ ପରିବାର ଭଲ ନୁହଁ।
ନାଇଁ ନାଇଁ ସେଟା ଭଲନୁହେଁ। କାହିଁକି ଦେଖନ୍ତୁ କାମ ତ ଆମ ମାନେ ଝିଅ ପିଲା ତ ପୁଅ ପିଲା ଥାଉ ସେଟା ଆମ ଆମର ନା ମା ବାପା ହିଁ ଶିଖେଇ ପାରିବେ। ଯଦି ବାପା ଆମକୁ ମାନେ ମାର୍କେଟିଂ କରିବା ପାଇଁ ଶିଖଉଚନ୍ତି ଦୋକାନ ହାଟ ଶିଖଉଚନ୍ତି ମା ଆମକୁ ଟିକେ ଘର ପରିବାରରେ କେମତି କଣ ଆଉ ସବୁ କିଛି ଆପଣଙ୍କ ପାଖକୁ ଯାଇକି ଥୋଇଦେଲେ ନା ସେଇ ଜିନିଷ ଟା ବହୁତ ଖରାପ। ସେଇଟା ଆପଣଙ୍କର ଅଭ୍ୟାସ ଖରାପ ହଉଚି। ହଁ ନା ସେଇ ଜିନିଷ ଟା ଭଲ ନୁହେଁ। ତ ଆମକୁ ନିଜ କାମ ନି ନିଜେ କରିବା ଉଚିତ ତ ସେଠାରେ ନା ନା ଲଢେଇ ହବ ନା ଝଗଡା ହବ ନା କିଛି ହବନି। କାମ ବି ସରିଯିବ ଆପଣଙ୍କର ପାଠ ପଢା ବି ହେଇଯିବ ସବୁ କାମ ଇଜିଲି ହେଇଯିବ। ଜନିଲେତ ଜାଣିପାରିଲେ ମାଡମ୍। ଆପଣଙ୍କ ସାଙ୍ଗରେ ବହୁତ ଭଲ ଲାଗିଲା ମ୍ୟାଡାାମ କଥା ହେଇକି ପରିବାର ବିଷୟରେ ଆହୁରି ଆମେ କଥାବାର୍ତ୍ତା ହବା ଆଜ୍ଞା ଧନ୍ୟବାଦ ଆଜ୍ଞା ରଖୁଛି ନମସ୍କାର ଆଜ୍ଞା।
ନମସ୍କାର।